ହାଲୋ। ହାଲୋ। ହାଲୋ। ହାଲୋ ହାଲୋ। କଁ କରୁଚ?
ହାଲୋ।
କ କରୁଚ? ହୁଁ।
ହାଲୋ।
ହାଲୋ।
ହାଲୋ।
ହାଲୋ। ହାଲୋ ହାଲୋ କଁ କରୁଚ?
ମୁଁ କହିଲି କଁ କରୁଚ?
ଖାଇକି ଶୋଇଲଣିନା କଣ ଖାଇକି ଶୋଇଲଣି? ଆଁ।
ନା ଏଇ ଖାଇ ଖାଇକି ଜଷ୍ଟ ଗଡ଼ ପଡ଼ ହଉଚି ଆଉ। ନାଁମ ଖାଇନେଇ। ଏଇ ମାନେ ଖାଇସାଇଲିଣି ଖାଇକି ଟିକେ ଶୋଇନି ଗଡ଼ପଡ଼ ହଉଚି ଆଉ। ହଁ।
କଁ ରୋଷେଇ ହେଇଥିଲା?
କଣ ଆଜି କଣ ରୋଷେଇ କରି ରୋଷେଇ ଆଜିପା ଆଳୁ ଭର୍ତାକୁ ମୁଗ ଡାଲି। ପ୍ରାୟ ସାମଜୁରୁ ଟିକେ ଆଉ ବଡି।
ହଁ, ଆମର ହେଇଥିଲା ଚକୁଳି ପିଠା, ଡାଲମା ଆଉ।
ଆଉ ତମର କଣ ରୋଷେଇ କରିଥିଲ? ଆଉ।
ଆଉ କିଛି ନାଇଁ। ଆଉ ଆମେ ତ ଆଜି ଯାଇଥିଲୁ। ହଁ, ଆଜି ତ ଆମେ ଯାଇଥିଲୁ ଯାଜପୁର।
ପଳେଇ ଯାଇଥିଲ।
ଏଇ ରଜ ସପିଙ୍ଗ କରିଆକୁ ଯାଇଥିଲୁ ଆଉ।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
ହଁ, ଯାଇଥିଲୁ। ଆଣିଲୁ ଏଇ ପିଲାମାନଙ୍କର ପିଲାମାନଙ୍କର ଡ୍ରେସ୍। ସେ ଗୋଟେ ବ୍ୟାଗେ। ଗୋଟେ ହେଲମେଟେ। ଆଉ ଜୋତା।
ହଁ।
ହଁ, ତ ଏମିତି ସବୁ ଧରିକି ଆସିଥିଲୁ ଆଉ। ହୁଁ, ସିଏ ପହଞ୍ଚି।
କେତେ କଣ ଆଜି କେତେ ଟଙ୍କାରେ କଣ।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
ଆଁ।
ପାଞ୍ଚହଜାରେ ହେଇଗଲା।
ନଅଟା ହେଇଯିବ ଆଜି ପହଞ୍ଚିଲା ଏତେ ରାତିରେ।
ଆମେ ଗଲୁ ବା ଏଠୁ ସାଡେ ଚାରିଟା ହେଇଗଲା। ସାଡେ ଚାରିଟାରେ ଗଲୁ, ସେଠି ଯାଇ ସାଡେ ପାଞ୍ଚଟା ଛଅଟା ହେଇଗଲା ପହଞ୍ଚିଲୁ। ଆଉ କିଣାକୁଣି କରିକି ଆସିଲା ବେଳୁକୁ ସେଠୁ ଆଠଟା ହେଇଗଲା। ତାପରେ ଆମେ ଏପଟ ବୁଲିକି ଆଇଲୁ ନା। ସେଥିପାଇଁ ନଅଟା ହେଇଗଲା ଆଉ। ଆସିକି ପିଠା ଡାଲମା କଲି। ଏଇ ଖାଇଲେ ସମସ୍ତେ ଆଉ।
ହୁଁ। ଆଜି ତମର ଲେଟ ରେ ଖାଇଲ।
ହଁ, ଲେଟରେ ରୋଷେଇ ହେଲା ଲେଟରେ ବି ଖାଇଲୁ। ହଁ, ସେଇ ନଅଟା ସାଡେନଅଟା ଭିତରେ ଖାଇଦଉ। ତମର? ହ
ହଁ, ଆମର ଜଲ୍ଦି ହେନେ ବି ରୋଷେଇ ମୁଁ ଲେଟରେ ଖାଏ। ଆଉ ଲେଟରେ ହେଲେ ବି ଲେଟରେ ଦରକାର ବେଳେ। ସାଡେ ନଅ ଦଶ ବେଳେ ମୁଁ ଖାଏ ଆଉ। ଖୁଡିଆ, ପିଲାମାନେ ଆଉ ବସିକି ବାହାରେ ପିଣ୍ଡାରେ ଆଉ।
ଦେଖ ନାଇଁ କି?
କଣ?
ମୋବାଇଲ ଦେଖ?
ହଁ, ହଁ ମୋବାଇଲ ଦେଖୁ ଏ ଥର କଲେଜ ସାରିକି ଆସିଚୁ ଆଉ କଣ କରିବୁ? ପୁଣି କଲେଜ ଗନେ, ପୁଣି ପାଠ ପଢା ଷ୍ଟାର୍ଟ ହବ।
ଘର କତିରେ ଆଉ ପାଠ ପଢା ନାହିଁ?
ଘର ଗତିରେ ଏଇନା ତ ସରିଯାଇଚି। ସେମିଷ୍ଟର ସରିଯାଇଚି। ଦି ବର୍ଷ ସଇଲା। ଏଇ ବର୍ଷ ଟା ପୁରା ସଇଲା। ଆଉ, ପୁଣି ଯାଇକି ଆର ବର୍ଷକୁ ଷ୍ଟାର୍ଟ ହେଲା ପରେ, ଥାର୍ଡ ଇୟର ଷ୍ଟାର୍ଟ ହେଲେ ଯାଇକି ପୁଣି ପାଠ ପଢା ହବ ଆଉ। ଏଇନେ ଛୁଟି ହେଇଯାଇଚି ଆଉ। ଯେମିତି ଦଶମ ଆ ପରୀକ୍ଷା ସଇଲେ ଯେମିତି ଫିଲ ଅପ ହେଇ ହେଇଯାଆନ୍ତି
ହଁ ସେଇ ଭଳିିଆ।
ସେଇଭଳିଆ ଆଉ।
ହୁଁ।
ଏଇନା ପୁରା ଦେଢ ମାସ, କି ଦି ମାସ, ଖଣ୍ଡେ ପୁରା ଫ୍ରି ଆଉ।
ଆଉ ତମ ଏବେ ଘରେ ଶୋଉଚ ନା ବାହାରେ?
ଘରେ ନା। ବାହାରେ କିଏ ଶୋଇବ?
ଘରେ କଣ, କବାଟ ଖୋଲା କରିକି ଶୋଉଚ?
ନା, ଫ୍ୟାନ୍ ଲଗେଇ ଦଉଚି, ଝରକା ଖୋଲି ଦଉଚି।
ହଁ। କବାଟ ଦେଇଦଉଚ? ହଁ କବାଟଟା ତ ଦେଇଦେଲେ କଣ ଇଏ ହେଇଯିବ?
କଣ ହବ?
ଗ୍ୟାସ୍ ହେଇଯିବ ଘରଟା।
କାଇଁ ଗ୍ୟାସ୍‌ ହବ? ପୁଣି ଝରକା ଖୋଲା ହେଲା ବା।
ଓହୋ ଝରକା ଖୋଲିଦେଲେ କାଇଁ ଗରମ, ଥଣ୍ଡା ଲାଗନ୍ତା କବାଟ ଟା ଖୋଲିଦେଲେ।
ହଁ ଯେ ଏପଟ ବା ଆମର ଯୋଉ ଖାଲି ରୁମ୍ ଦିଟା କରାହେଇଚି କମ୍ପ୍ଲିଟି। ଆଉ ବାହାର ଯୋଉ ଇଏ ଡାଇନିଂ ଫାଇନି ଗୁଡା, ରୋଷେଇ ଘର ଏଗୁଡା ଆମର ପେଣ୍ଟିଂ ରେ ପଡିଚି, ଘର କମ୍ପ୍ଲିଟ ହେଇନି। ସେଇଥିପାଇଁ ଆମର ଟିକେ କବାଟ୍ ଟା ଟିକେ ଡର ରହୁଚି କଣ କି, କୁଆଡେ କଣ କିଏ ଚରିକି ପଳେଇଆସିବ ବୋଲି।
ତମେ ସେ ବାହାରେ ନହେଲେ ଦଉଡିଆ ପକେଇକି ଶୋଉନ।
ବାହାରେ ଦୌଡିଆ ପକେଇ ଶୋଇଲେ ହୁଅନ୍ତା ଯେ, ତାପରେ ଏଭି ତରେ ତ ଶୋଇବା ପାଇଁ ଭଲ ଲାଗୁଚି।
କେଇ ଶୋଇବ ବଢିଆ ଲାଗିବ।
ହୁଁ।
ଫାଙ୍କା ଜାଗାଟା ନା।
ହଁ।
ସନ୍ଧ୍ୟା ବେଳେ ସେଇଠି ବସା ଉଠା କରୁଥିବ।
ହଁ, ସନ୍ଧ୍ୟାବେଳେ ସେଠି ବସାଉଠା, ବାହାରେ ତ ସନ୍ଧ୍ୟାବେଳ ଟା ସାରା ତ ଆମର ସେପଟେ ରାସ୍ତା କରକୁ ଗୋଟେ ପିଣ୍ଡା କରିଦେଇେଇଚନ୍ତି ଯେ ବଡ଼ ପିଣ୍ଡା। ସେଇଠି ସବୁ ମୋ ସାଙ୍ଗମାନେ ଆସିକି ବସିଚନ୍ତି। ବୁଢା ଛୁଆ ଗତିରୁ ସବୁ ଆସି ସେଇଠି ବସିଲେ ଆଉ। ବସିଲେ ମୋ କିଏ ମୋବାଇଲ ଦେଖିଲା। କିଏ ତାଙ୍କର ବସିକି ଗେମ୍ ଖେଳୁଚନ୍ତି ଛୁଆ ଏଠି ବସିକି। ଆଉ ସବୁ କିଏ କଥାବାର୍ତ୍ତା ହେଲେ ବସିକି ଗପିଲେ କୋଉ ବିଷୟରେ ଏମତି ସବୁ ଚାଲିଚି ଆଉ।
ଆଉ, କାଲି ତ ବୁଧବାର ଅଛି।
ହଁ।
ଆଉ କଣ ଆଲ୍ କାଲି ପୋଗ୍ରାମ ଅଛି?
ଆଜି କଣ ଚିକେନ୍ ଟିକେ କଷା ହବ ଆଉ କଣ।
ଆଉ ଚିକେନ୍ କଷା ପଖାଳ ଭାତ।
ହଁ ମୋର ତ ପଖାଳ ମୋର ଫେବ୍ରାଇଟ୍ ଆଉ ଯେତେବେଳେ ଦେଖିବ ମୁଁ ପଖାଳ ଟେ ଖାଉଥୁମି। ସକାଳୁ ପଖାଳ ଗାଧୁଆଳେ ପଖାଳ ଚାରିଟା ବେଳେ ପଖାଳ। ମୋର ପଖାଳ ସବୁବେଳେ।
ଆମ ଓଡିଆଙ୍କର ପଖାଳ।
ହଁ ପଖାଳ ବାରି ବଡିଆ ଓଡିଆ ଆମେ ଓଡିଆ ଭାରି ବଢିଆ।
ହୁଁ ଆଉ ଏଇଥର ପଖାଳ ଦିବସରେ କଣ ଖାଇଥିଲ?
ପକାଳ ଦିବସ କୋଉ ଦିନିଠୁ ଗଲାଣି ଆଉ କିଏ ମନେ ରୋହୁ
ଖାଇଥିଲ ନାଁ ପଖାଳ?
ପଖାଳ ଦିବସରେ ହଁ ମୁଁ ତ ସେତେବେଳେ ଥିଲି କଲେଜ୍ ରେ। ହୋଟେଲୁ ମଗେଇକି ଖାଉ ସେତେବେଳେ ସେଦିନ ପଳେଇଥିଲୁ। ବାହାରକୁ ଗୋଟେ ହୋଟେଲ ରେ ଖାଇଥିଲୁ ପଖାଳ ଆଉ। ନେଇଥିଲା ଅଶୀ ଟଙ୍କା ମିଲ୍ ଟା।
କନ୍ ଦେଇଥିଲା?
ସେଥିରେ ଦେଇଥିଲା ହଉଚି ପଖାଳ ଭାତ ତାପରେ ବଡିଚୁରା ଆଉ ଆଳୁ ଭତା ତାକୁ ଭଜା ତାପରେ ହଉଚି ଆମର ଗୋଟେ ତରକାରୀ ଗୋଟେ ସାଇଡ୍ ତରକାରୀ ଗୋଟେ ଦେଇଥିଲା।
ହ
ଆଉ ଲେମ୍ବୁ ଟିକେ କଞ୍ଚାଲଙ୍କା ଏଇୟା ଆଉ କଣ।
ହୁଁ।
ତାପରେ ହୋଟେଲ୍ ରେ ବାହାରେ ଆଉ କେତେ ଦେବେ। ଘରେ ଯୋଉ ଭଳିଆ ତମେ ନିଜେ କରିକି ଖାଇପାରିବ ନାଇଁ କଣ?
ହଁ ଆମେ ଯା ହେଲେ ଘରେ ଯେମତି ରାନ୍ଧିଥିବା ହୋଟେଲ୍ ରେ ଏତିକି ଠୋପେ ଠୋପେ କଣ ଏମିତି ଟିକେ ଥରେ ଖାଇଦେଲେ ସରିଯିବ। ସେତିକିରେ ପଇସା।
ହଁ
ତାପରେ ସବୁଥ୍ରୁ ଟିକେ ଟିକେ ଦେଇଦେଲେ ବି ହେଇଯାଏ ଯେ।
ହୁଁ। ଆଉ
ହୁଁ।
ତମର କଣ ପଖାଳ ଦିବସ ରେ କଣ କରିଥିଲେ ଏଥର?
ଆମେ ପଖାଳ ଦିବସରେ ଗରମ ଖାଇଥିଲେ।
ପଖାଳ ଦିବସ୍ ଟାକୁ ତମେ ତାହେଲେ ଓଲଟେଇ ଦେଲ।
ଆମର ତ ଡେଲି ଗରମ ଛୁଆ ମାନେ ପଖାଳ ଖାଆନ୍ତି। ସେ ପଖାଳ ଖାଏ।
ହାଲୋ।
ହଁ।
ପଖାଳ ଦିବସରେ ତମେ ଗରମ ଖାଇଦେଲ ଆଉ।
ନାଇଁ ଆମର ଡେଲି ଅଭ୍ୟାସ ନାଁ। ଆଉ ହୋହୁଛି ପଖାଲ ଖାଇଲ ଇଛା ହଉନି।
ତାହେଲେ ପଖାଳରେ ଟିକେ ଅଲଗା ପ୍ରକାର ମଜା।
ହଁ।
ହଁ ମୁଁ ତ ଡେଲି ଉଠିକି ସକାଳୁ ପଖାଳ ଖାଉଛି।
ହଁ ଭଲ ଆଉ।
ହଁ। ଆଉ ଆଉ କଣ କହୁଛ?
ଆଉ ଏବେ ଏବେ ଶୋଇଲଣି ନା ଶୋଇନ?
ହଁ ଏଇ ଶୋଇବାକୁ ଯାଉଛି ଆଉ ନିଦ ନିଦଆ ଟିକେ ଲାଗିଲାଣି ଶୋଇ ପଡିବ ଏବେ ଆଉ।
ଆଉ ଯା ଶୋଇପଡ଼ିବ ଏଗାରଟା ହେଲାଣି।
ହଁ।
ହଉ।
ହଉ ତାହେଲେ ଆଉ।
ହଁ।